ହଁ ମୁଁ ପଚାରୁଥିଲି କି ତମେ ଏବେ ଫ୍ରି ଅଛ ତ?
ହଁ ଫ୍ରି ଅଛି।
ଆଉ ମୁଁ ପଚାରଥିଲି ଆଜି ତମର ଖରାବେେଳେ ରୋଷେଇ କଣ ହେଇଥିଲା?
ଆମର ଆଜି ଭାତ ଡାଲମା ଆଳୁ ତକାରୀ ଭଜା ପୋଟଳ ଆଳୁ ଭଜା।
ଆଚ୍ଛା ଆଚ୍ଛା ଆମର ତ ଯେ ଆମେ ଯାଇଥିଲୁ ପୁରୀ। ରାତି ଚାରିଟାରୁ ଉଠିକି ସେଇ ପାଞ୍ଚଟାରୁ ଏଠୁ ବାହାରି ଗଲୁ। ତ ସେଇ ଛଅଟା ସାତଟା ବେଳକୁ ପହଞ୍ଚି ଯାଇଥିଲୁ ପୁରୀରେ। ତାପରେ ଆସୁ ଆସୁ ତିନିଟା ଚାରିଟା ହେଇଯାଇଥିଲା। ତ ଆମର ଆଜି ସେଇ ପଖାଳ ଭାତ ଆଉ ଆଳୁ ଭଜା। ଆଉ ମିକ୍ସଚର୍, ପିଆଜ କାଟିକି, ଆମ୍ବ କରିକି ଖାଇଥିଲୁ।
ହ ଗରମ ଦିନ ତ ସେଆ ଖାଇଥିବ ଆଉ।
ହଁ ଗରମ ଦିନରେ ତ ଆମର ପ୍ରାୟ ଦିନ ପଖାଳ ହିଁ ହଉଛି। ମାନେ ସ ସକାଳେ ବି ଘରାବେଳେ ବି ସନ୍ଧ୍ୟାବେେଳେ ମାନେ ରା ରାତିରେ ରେ ବି ତମର?
ରାତିରେ ବି ହଁ ଆମର ଖରାବେଳେ ବି ହେଇଯାଉଛି ବଳେ ରାତିର ବି ରୁ ରୁଟି ପ୍ରାୟ ରାତିରେ ଖାଇଦଉଛୁ।
ଆଚ୍ଛା ଆଚ୍ଛା ଆମର ତ ରୁଟି ପ୍ରାୟ ହୁଏନି ମୁଁ ସେଇ ଯଦି ସ ସକାଳେ ଖାଇବି ସେଇ ପିଠା ହିଁ ଆମର ପ୍ରାୟ ଟାଇମ୍ ସକାଳେ ପିଠା ହୁଏ ଆଉ ନହେଲେ ସନ୍ଧ୍ୟା ବେଳେ ବି ଯଦି ହବ ପିଠା ହୁଏ ଆଉ ତାପରେ ଆମର ରାତିରେ ତ ପଖାଳ ହିଁ ଆମେ ପ୍ରାୟ ଖାଇଦବୁ।
ହଁ ହଁ ସେଇ ହଁ ଦେହ ଭଲ ଅଛି। ତୁମ ଦେହ ଭଲ ଅଛି?
ହଁ ମୁଁ ଏଇ ଆସିଲି ତ ମୋତେ ଜୋରସେ ଥକା ଲାଗିକି ନିଦ ଲାଗୁଥିଲା। ଆଉ ତା'ପରେ ତ ନିଦ ଭାଙ୍ଗିଲା ଲାଇନ୍‌ କଟି ଯାଇଥିଲା। ଆମର ମାନେ ଏଇଠି ବ ଟିକେ ଉଠେଇଚି ମାନେ ଅଳ୍ପ ହିଁ ବର୍ଷା ଉଠେଇଚି, ବେଶୀ ବି ବର୍ଷା ହେଇନି। ସେ ମାନେ ଲାଇନ୍ କାଟି ଦେଇେଚନ୍ତି ଯେ। ହେଲା, ତା'ପରେ ଏଇ କିଛି ସମୟ ହବ ଆସିଲା ଲାଇନ୍।
ହଁ ଆମ ଏପଟ ବି ସେ ବର୍ଷା ଆସ୍‌ ଥିଲା, କାଇଁ ହେଲାନି ତ।
ହଁ, ଆମର ବି
ହଁ ଆମର୍ କିନ୍ତୁ ଘଣ୍ଟେ ହେଲା, ପୁରା କରେଣ୍ଟ୍ କାଟି ଦେଇଥିଲା। କିଛି ବର୍ଷା ହେଇନି, କି ଝଡ଼ ତୋଫାନ୍‌ ଭଳିଆ ବି ହେଇନି। ଆଗରୁ ସେମ୍ତି କାଳ ବୈଶାଖୀ ଭଳିଆ ହେ ବି ସେ ଲାଇନ୍ କାଟେନି, ହେଲେ ଆଜି କାଟି ଦେଇଚି।
ହଁ, କଉଠି କ'ଣ୍ ପବ୍ଲେମ୍ ଥିବ ଆଉ।
ହଁ ସେମାନେ କଣ କର୍ ଥିବେ, ସେଥି ପାଇଁ ଲାଇନ୍ କାଟି ଦେଇଚନ୍ତି।
ଆଉ ତମ ପଢ଼ା ପଢ଼ି ସବୁ ଭଲ ଚାଲ୍ଚି।
ହଁ, ପଢ଼ାପଢ଼ି ତ ଏବେ କଲେଜ୍‌
ମୋର ତ ଏବେ ଫୋର୍ଥ ସେମିଷ୍ଟାର୍ ହେଲା ଏବେ। ତ ଏନିପି କହି ଦେଇଚି, ଇଣ୍ଟର୍ନସିପ୍ ପାଇଁ।
ଏ ରଜ ପରେ ବଦେ ଫୋର୍ ସେମିଷ୍ଟାର୍ ତୁମର୍ ହବ।
ନା ନା ଫୋର୍ ସେମିଷ୍ଟାର୍ ସରି ଯାଇଚି, ରଜ ପରେ ଫିପ୍---ସେମିଷ୍ଟାର୍ ହବ।
ଆମ ଏପଟେ ଫୋର୍ ସେମିଷ୍ଟାର୍ ହେଇ ନାଇଁ।
ହଁ! ବହୁ ସାରା କଲେଜ୍‌ ରେ ଏପଯନ୍ତ ଫୋର୍ଥ ସେମିଷ୍ଟାର୍ ହେଇନି।
ହଁ, ଆମର ତ ସବୁବେଳେ ଆଗ ହିଁ କ ଦେବେ ଏକ୍ସାମ୍। ତ ମାନେ, ମୁଁ ବି ଏଇ ଉତ୍କଳରେ ବୁଝୁଥିଲି ତାଙ୍କର ତ ହେଇନି ଏକ୍ଜାମ୍। ଆମର ରମାଦେବୀରେ କର୍ ଦେଇଚନ୍ତି।
ଆଉ ଘରେ ସବୁ।
ହଁ, ଘରେ ସବୁ ଭଲ ଅଛନ୍ତି। ସେମାନେ ଏବେ ଥକିକି ଆସିକି, ଆମେ ଖାଇକି ସବୁ ଶୋଇ ଏବେ ଭାଇ ଡ଼ାଲ୍‌ମା ନେଇକି କଉଠୁ ଆସ୍‌ ଥିଲେ। ସେଇ ମାମା ତଳ ଆଣ୍ଟି ଘରେ ସାଇଡ୍‌ ଆଣ୍ଟି ଘରେ ଟିକେ ଦଉଥିଲା।
ଆମେ ତ ଯାଇଥିଲୁ, ଏଇ ମନୁ ମାମୁଁଙ୍କ କାମ ବେଳୁ
ହଁ ହଁ, ଆମର୍ ବି ସେତେବେଳେ ପା ଅଣସୁଦିଆ ହେଇ
ହଁ, ସେଥିପାଇଁ ଆଉ ଘର ଭିତରୁକୁ ଯାଇ ପାର୍ଲୁନି।
ଆଉ ଗୋଟେ କୁକୁର ବି ଅଛି।
କଉ ଦିନ ଦେଖିକି ମାମା-ବାପା ସେଦିନ ପଳେଇ ଆସିବେ, ସ୍କୁଟିରେ ତ ପଳେଇ ଆସନ୍ତି।
ହଁ, ସେମାନେ ତ ସ୍କୁଟି ନେଇକି ପଳା
ଆମେ ଏଇ ଚାରି ଜଣ ଗଲେ, ସେଇ ଟ୍ରେନ୍‌ ରେ ହିଁ ପ୍ରାୟେ ଯାଉ। ବସ୍ ରେ ଯାଉନା, କାରଣ ଟିକେ ବାନ୍ତି ଅସୁବିଧା ରୁହେ ମୋ ଦିଦିର।
ହଁ, ତ ହଁ।
ଆଉ ତୋମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ, ମୁଁ ଘରେ ନାହିଁ ମୁଁ କେଉଁଝରରେ ଅଛି। ଛି ଘରକୁ ଯାଇ ନାହିଁ ଯିମି ୟା ଭିତରେ କୋଉଦିନ।
ଓହୋ, ବୁଲିବା ପାଇଁ ଯାଇଚ?
ହଁ।
ସେଇଟି କିଏ ମାନେ ରିଲେଟିଭ ରୁହନ୍ତି କି?
ହଁ, ହଁ ସିଏ ମାମୁଁଙ୍କ ପୁଅ ଏଇଠି ରୁହନ୍ତି ତ। ଜବ୍ କରନ୍ତି ଆସିଚୁ ଆଉ ବୁଲିଆକୁ।
ହଁ ଏବେ ତ କଲେଜ୍ ପ୍ରାୟ ଛୁଟି ରହିଛି। ତ ବୁଲାବୁଲି କରିଦବା କଥା।
ମୋର ତ କଲେଜ୍ ସଇଲାଣି। ଆଉ
ହଁ।
ମୋର ଏଇଟା ଲାଷ୍ଟ ସେମିଷ୍ଟାର।
ହଁ ନହେଲେ ଖରା ଯୋଗୁ ତ ମାନେ ଏତେ ସହି ହୋଉନି। ଆଜି ଆମେ ଯୋଉ ଯାଇଥିଲୁ। ଆଠଟା ଯାଏ ଖରା ନଥିଲା। ତାପରେ ହିଁ ଅ ଧିକ ଖରା ହେଲା। ହେଲେ ଏତେ ବି ଅଧିକ ଆଜି ଖରା ନଥିଲା ଯାହା ହୋଉ।
ଗରମ କିନ୍ତୁ ପ୍ରବଳ ହଉଚି।
ହଁ ପରା ବହୁତ ହିଁ ଗରମ ହଉଛି।
ହୁଁ।
ଏବେ ତ ସେଇ ଗରମରେ ଖାଲି ଥଣ୍ଡା ପାଣି ହିଁ, ଥଣ୍ଡା ଜିନିଷ ହିଁ ପ୍ରାୟ ପିଇବାକୁ ହିଁ ଇଚ୍ଛା ହଉଛି। ମାନେ ବାହାରୁକୁ ଆସିକି ଖାଇବାକୁ ତ ଜମା ଇଚ୍ଛା ହୋଉନି। ଆଜି ବି ଆମେ ସେଇ ପଖାଳରେ ଦହି ହିଁ ପକେଇକି ଖାଇଥିଲୁ। ତ ବହୁତ ଭଲ ଲାଗିଲା। ଆଉ ମୁଁ କହୁଥିଲି କି ଆମେ ବି ଯୋଉ ଯାଇଥିଲୁ ସେଇଠି, ଏଇଠି ବି ଦହି ଯୋଉ ଟଙ୍କ ତୋରାଣି ନୁହଁ ତ ସେ ଯୋଉ ଦହି ପାଣି ରେ ସେଟ ବି ସମସ୍ ସେ କରିକି ଦଉଥିଲେ ସେଇଠି ବାହାରେ।
ହଁ ଖରା ପାଇଁ ଦେବେ ସବୁ। ଖରା ଗରମ ଯୋଉ ଭଳିଆ ହଉଛି।
ହଁ, ତୋମୁକୁ ଆମ୍ବ ଭଲ ଲାଗେ?
ହଁ ଭଲ ଲାଗେ।
ମୋତେ ବି ଭଲ ଲାଗେ। ଆମ ତଳ ଘରେ ଜଣେ ରୁହେ। ସେ ସେମିତି ଆମ୍ବରେ ହିଁ ଆମ୍ବ ରସ ତିଆରି କରେ। ଯେମିତି ମାଜା ଆସେନି ସେମିତିକା ହିଁ ସେଇଟା ପୁରା ଟେଷ୍ଟ କ-ଲାଗ ତାର।
ହଁ।
ତୋମେ କେବେ ସେମିତି କରିକି ପିଇଚ?
ଏମତି ଆମ୍ବ ରସ କେବେ ନି ଆମ୍ବ ଆସିଲେ ଆମେ ଭାତ ଲାଗେଇ ଖାଇଦଉ। ନହନେ ଖାଲି ଖାାଉ। ହେ କେବେ ତ ଜୋସ୍ କରା ହେଇନି ତ। ଆମର ଆମ୍ବ ବାଡି ନାହିଁ ତ। କିଏ ଦେଲା ନନେ କିଣିକି ଆଣନେ ହଁ।
ନାଇଁ ମୋ ଭାଇ ତ ଏବେ ଅଧିକ ଆମ୍ବ ନେଇ ଆସିଥିଲେ। କାହାର ଗୋଟେ ବାଡିରେ ହେଇଥିଲା ସିଏ ତାଙ୍କର ଚିହ୍ନା। ତ ସିଏ ହିଁ ତାକୁ ଦେଇ ଦେଇଥିଲେ। ତ ଆମେ ସେମିତି ଆମ୍ବ ରସ କରିକି ପିଇଥିଲି। ମୋତେ ତ ଏତେ ବନେଇ ଆସ ସେନି ସେଇଟା। ସିଏ ଆମ ତଳ ଘରେ ଜଣେ ରୁହେ ସିଏ ହିଁ ସେମତି ବନେଇଥିଲା।
ଓହୋ।
ଆମେ ବି ସେମତି ତରଭୁଜରେ ବି ସେମିତି ରସ ସେ ଜୁସ୍ କରିକି ପାଇନା ଆପଲ୍ରେ ବି ଜୁସ୍ କରିକି ଆମେ କରୁ।
ହଁ।
ଗରମ ଦିନ ନା ଏ ସବୁ ପିଇବାକୁ ହିଁ ଭଲ ଲାଗେ। ହଁ ଆଉ କୁହ? ମୁଁ କଣ କହୁଥିଲି କି ଆମର ବି ଏଇ ଯଉ ଖରା ଦିନରେ ସବୁ ଆମ ଛାତ ଉପରେ ରଖାହଇଛି ସେମିତି ମାନେ ପାରା ଆସନ୍ତି ମାମା ତାକୁ ସକାଳେ ଚାଉଳ ଦିଏ ତ ପାରା ଆଉ କାଉ ଖାଆନ୍ତି। ତ ତାଙ୍କ ପାଇଁ ବି ସେଇ ଛୋଟ ମାଟି ହାଣ୍ଡିରେ ପାଣି ରଖା ହେଇଛି। ସେମାନେ ଆସିକି ପିଅନ୍ତି ଦିଟା ସେମତି ମା ହୁଁ।
ସେଠି ବି ସେଇଭଳିଆ କରନ୍ତି। ଆମ ଗାଁରେ ଗୋଟେ ରଖି ଦେଇେଇଥିବେ ଗାଈ ଆସିକି ଗୋଟେ ଜାଗାରେ ବୁଲୁଥିବେ ଗାଈ
ହ
ବାଲ୍ଟିରେ ରଖିଦେଇଥିବେ ପାଣି ଆସିକି ପିଇବେ।
ହଁ ତାଙ୍କୁ ବି ବହୁତ ମାନେ ଗରମ ଲାଗିବ ନା।
ଖରା ଦିନଟା ଆମେ ବି ଯେମିତି ରହୁଛନ୍ତି ତାଙ୍କୁ ବି ରଖ କଣ ତାଙ୍କର ଅଛି ବୁଲିବେ ସେ କଥା କହିପାରିବେ ନା ସେମାନେ ସବୁ।
ସେଇଆ ତ ଆମକୁ ହିଁ ବୁଝିକି ଦବାର ଅଛି।
ଆମେ ଦବାର ଅଛି।
ଆଉ ତାପରେ ବି ଏଇଠି ଆମର ଏରିଆରେ ବହୁତ ସାରା ଜଳ ଶିବିର କରିଛନ୍ତି। ଟିକେ ଟିକେ ଡିଷ୍ଟାନ୍ସରେ ଛକ ଉପରେ ମାନେ ମା ମାଟି ହାଣ୍ଡିରେ ହିଁ ରଖିଛନ୍ତି ସେମିତି ପାଣି।
ହଁ ହଁ ଆମ ତମ ଯମିନିରେ ଟାଉଟା ନା। ଭୁବନେଶ୍ୱର ରହୁଚ ଜାବିହେଲେ ଟାଉନଟା। ବେଶି ଖରା ବି ତୁମର ହଉଥିବ ନା ଖରା ଯେମିତି ହଉଥିବ ବର୍ଷା ଦିନରେ ବି ବର୍ଷା ବି ହଉଥିବ ନା?
ହଁ ସେ ଖରା ଦିନରେ ମାନେ ଗଛ ତ ଲଗା ହେଇଛି ଚାରିଆଡେ ହେଲେ ଗଛ ଚାରିଆଡ଼େ ଲଗା ହେଲେ ବି ଟ୍ରାଫିକ ବି ସେଇ ହିସାବରେ ହଉଛି! ସେ ଗାଡ଼ି ଧୂଆଁ କଳକାରାରଖାନା ଧୂଆଁ ସମସ୍ତଙ୍କର ଏସି ଏସି ଏତେ ଗାଡି ହେଇକି ସେ ଗଛ ଲଗେଇକି ବି କିଛି ଫାଇଦା ହଉନି!
ହଉନଥିବ।
ବହୁତ ଖରା!
ହଁ!
ଆଉ ତ ସେଇ ଯୋଗୁ ତ ଏତେ ଖରା ସେଇ ସହି ହଉନି ଏତେ ଖରା! ହଁ! ତ ଆଉ କଣ କରିହବ ସେଥିପାଇଁ ବେଳେ ବେଳେ ଲାଇନ୍ କାଟିଦେଲେ ବି ଭୋଲଟେଜ କମ ଆସେ ସମସ୍ତେ ଏସିି ଲଗେଇଲେ ନା ସେଥିପାଇଁ!
ଏସି ଲଗେଇନେ ଆଉ କରେଣ୍ଟ ବି ଟାଣିବନି ଇନଭେଟରରେ ଇ ଯଉ କଣ ଇଏ ଟାକୁ ବୋଡ ଟାକୁ?
ହଉ ତାହଲେ ମୁଁ ଏବେ ରଖୁଛି ପରେ କଥା ହବା!
ହଁ ହଁ ହଁ!
ହଉ!
ହଉ!